ହାଲୋ ହଁ ହଁ ପ୍ରଣାମ, ହଁ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ, ବହୁତ ବହୁତ ଭଲ ଅଛି କଣ କରୁଛନ୍ତି?
ଏଇ ରୋଷେଇ କରୁଛି ଆଉ,
ଆଜି କଣ ରୋଷେଇ ବନଉଛନ୍ତି ଖାଇବା ପାଇଁ?
ଆଜି ଚିକେନ,
ଯାହା ହଉ ଚିକେନ ବନଉଛନ୍ତି।
ଆଜି ଯୋ ବର୍ଷା ପାଗରେ, କି କହିଲେ ଚିକେନ ଟିକେ ଝୋଳ କରିଦବା, ଭାଇ କହିଲେ ଜାଣିଲୁନା।
ଆଜ୍ଞା।
କରିବା ଭାତ ଚିକେନ୍ ହ ଖାଇବା ଟିକେ ଆଜି ଆଉ ଆଜି ବାରଟା ବି ଅଛି ରବାର୍।
ଆଜ୍ଞା ଆଜ୍ଞା, ବହୁତ ଭଲ ବାରଟି ଅଛି ରବାର୍ ଖାଆନ୍ତୁ।
ଆଉ ବର୍ଷା ହେଇଥିଲା କି ସିଆଡେ ବର୍ଷା
ହଁ, ଏପଟେ ଆଜି ବର୍ଷା ନାହିଁ।
ଜୋର ବର୍ଷା, ରାତି ସାରା ବର୍ଷା ହଁ ଢାଳୁଛି ଯେ ଆରେ ସକାଳୁ ବି ଜୋର ଅଉଥିଲା ଏବେଟ ଟିକ କମି ଯାଇଛି ଆଉ ଏବେ ଟିକେ ବର୍ଷା
ନାଁ ଆମର ଏଠି ସକାଳୁ ବର୍ଷା ନାହିଁ।
ନାଁ, ତାପରେ ଯେଉଁ ବର୍ଷା ଯେ ରାସ୍ତାରେ ଆଣ୍ଠିଏ ଆଣ୍ଠିଏ ପାଣି।
ଏଜେ,
ଯିବା ପାଇଁ ଭାରି ଅସୁବିଧା ହଉଚି। ଯଦି ଯୋଉ କଟକ ରେ ଜାଣିଲେ, କଟକ ରେ ତ ଖାଲ ଜାଗା ଆଉ ଟିକେ ବର୍ଷା ହେଲେ ବି ପାଣି। ରାତି ସାରା ବର୍ଷା ହେଇକି ସବୁ ରାସ୍ତା ଗୁଡା ଯେମିତି, କହିବେ ପୁରା ପାଣି ଗାଡି ଯାଇପାରୁନି। ପୁରା ଆଣ୍ଠିଏ ପାଣି।
ପାଣି ପାଣି ପ୍ରବଳ ବର୍ଷ ପଳଉଚି ଦେଖୁଚୁ ବ୍ରିଜ୍ ଉପରେ ଏରା ପାଣି ସବୁ
ହଁ ବା ବ୍ରିଜ୍ ଉପରେ ପାଣି ଚାଲୁଚି
ହଁ ବା ସେ କହୁନୁ କେତେ ଏଇକିଆଁ ଭିଡିଓ ଭିଡିଓ ଆସୁଚି କେତେ ବ୍ରିଜ୍ ଉପରେ କେତେ ପାଣି।
ଏ ଗଲା ବେଳକୁ ସବୁ ହଇରାଣ ହୋଉଛନ୍ତି ସ୍କୁଲ ଛୁଆ ଯାଇ ପାରୁନାହାନ୍ତି ବର୍ଷା ରେ ତାଙ୍କ ସ୍କୁଲ ଆଗରେ ଆଣି ଛିଡା ହେଇଚି।
କି ବସ୍ତା ପାଇଁ।
ଆଉ ଆଉ ସଖାଳୁ କଣ ଖାଇଚନ୍ତି।
ପଖାଳ ମୁଁ ଆଜି ଦହିବରା ଖାଇଚି ଆଉ ଆପଣ?
ଆମର ଆଜି ସକାଳେ ସେ ମୁଁ କରୁଥିଲି ଇଟିଲି ଆଉ ତରକାରୀ ଆଜି ଟିକେ ବର୍ଷା ପାଗରେ ଇଟିଲି ତରକାରୀ ଟିକେ କରିଦେଇଥିଲି ଆଉ ଘୁ ମଟର ତରକାରୀ ଆଉ।
ଆମ ଘରୁକୁ ବି ମୁଁ ଆଜି ଫୋନ୍ କରିଥିଲି ମୋ ତ ମା ବି ଆଜି ଇଟିଲି ତରକାରୀ ବନେଇଚନ୍ତି
ହଁ ଆଜି ପାଗରେ ଟିକେ ଖାଇବାକୁ ପିଠାପଣା ଟିକେ ଭଲ ଲାଗେ।
ହ ହଁ ଆଉ ଝିଅର ଦେହ ଭଲ ହେଇଗଲାଣି?
ଝିଅର ଯୋଉ ଥଣ୍ଡା ଟିକେ କମିଚି ମୁ ଡାକ୍ତରଖାନା ନେଇକି ଔଷଧ ଆଣି ଦେଇଥିଲୁ କମିଚି ଟିକେ। ରାତି ହେଲା ବେଳକୁ ଟିକେ ଜ୍ୱର ଆସୁଚି ଆଉ।
ଟିକିଏ ବ୍ଲଡ୍ ଟେଷ୍ଟ୍ ଟିକିଏ ରକ୍ତ ପରୀକ୍ଷା କରେଇ ଦିଅନ୍ତୁ।
ହଁ ରକ୍ତ ପରୀକ୍ଷା ନିଶ୍ଚିନ୍ତ କରିବା କାହିଁକିନା ଜ୍ଵର ଟା କମୁନି ନାଁ।
ସେଇଥିପାଇଁ ରାତି ହେଲା ବେଳକୁ ଜ୍ଵର ଚିନା ଯଦି ମ୍ୟାଲେରିଆ କି ଡେଙ୍ଗୁ ହେଇଥିବ ତ
ଚେଷ୍ଟା କରିଦବା ଆଉ କରିଦେଲେ ଜ୍ବର ଜଣା ପଡିଯିବ କଣ ହେଇଚି ବୋଲି ଗୋଟେ ଟେନସନ ଛୋଟ ପିଲାଙ୍କର ନାଁ ସେ କଣ ଜାଣିପାରୁଚନ୍ତି ନାଁ କହୁଛନ୍ତି।
ହଁ ସେଇୟା ପା ଟିକେ ନେଇକି ରକ୍ତ ପରୀକ୍ଷା କରିଦେଲେ ଜଣା ପଡିଯିବ।
ଯେତେବେଳେ ଦେହ ଭଲ ଲାଗୁଚି ଟିକେ ଖେଳୁଚନ୍ତି ପୁଣି ଦେହ ଟିକେ ଜ୍ୱର ଆସିଗଲେ ପୁଣି ହଁ ବ୍ୟସ୍ତ କରଉଛନ୍ତି ଆଉ କାମ ଧନ୍ଦା କରି ଧନ ଦେଇଛୁ ଆଉ। ଆଉ କଣ କରୁଛନ୍ତି ବୁଲାବୁଲି କୁଆଡେ କରିବାକୁ ଆଉ ଯାଇନାହାନ୍ତି ନାଇଁ।
ବୁଲାବୁଲି ନାଇଁ କୁଆଡେ ଯାଇନୁ ବର୍ଷା ତ ଏମିତି ଲାଗି ରହିଚି ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯିବୁ ବର୍ଷା ଟିକେ ଛାଡିଲେ ଦେଖିଆ ଆମେ ଯିବୁ କୁଆଡେ ଗୋଟେ ବୁଲାବୁଲି କରିବା ପାଇଁ ଆଉ
ହ ଯୋଉ ଆଜି ରବିବାର ତ ଯିବ ବୋଧେ
କାଇଁ ଆଜି ରବିବାର ବୋଲି ଏ ଟିକେ ଟିକେ ଡେରି ରେ ଶୋଇକି ଉଠିଲୁ ଅ ତାପରେ ଆଜ୍ଞା
ହଁ ମୁଁ କହିଲି ଆଜି ରବିବାର୍ ବି ସବୁ କାମ ସବୁ ଯେତିକ ଥିବ ପ୍ରାୟ ଲୋକ ରବିବାର୍ ହିଁ କରନ୍ତି।
ହଁ ନିହାତି ନିହାତି ନିହାତି ନିହାତି ମୁଁ ବି ସେଇ କାମ ଗୁଡା ସବୁ କରିଚି
ତାପରେ ଏଇ ଘର ଫର ଟିକେ ସଜଡା ସଜଡି ରବିବାର ତୁ କରନ୍ତୁନି ଛୁଟି ଥାଏ ସଫାସଫି
ଏତିକ ସଫାସଫି କାମ ଘର
ସଫାସଫି ଝଡ଼ାଝଡ଼ି ଡବା ଫବା ଧୁଆ ଧୋଇ ସବୁ କାମ ସବୁ ରବିବାର କୁ ହିଁ ଲୋକ ରଖିଥାନ୍ତି ପ୍ରାୟ ଲୋକ କାହିଁକି ନା ରବିବାରେ କରିବା ଆଉ ଏଇ ପାଗ ତ ଯେମତି ଦେଇଛି କରିବାକୁ କିଛି ଇଛା ହଉନି ଆଉ।
ହଁ ବା ସଫାସଫି କ କଲେ ବହୁତ ଅସୁବିଧା ହଉଛି। ଏ ଡ୍ରେସ୍ ସବୁ କପଡା ସବୁ ଶୁଖିବା ପାଇଁ
ଶୁଖେଇଆକୁ ହଇରାଣ ଯଦି ମୋଟା ମୋଟା ପ୍ୟାଣ୍ଟ୍ ହେଲା ବେଳକୁ ବିଲ୍ କୁଲ୍ ଶୁଖୁନି ତିନି ଚାରି ଦିନ ଲେଖା ପଡିକି ରହିଲେ ବି ଶୁଖୁନିଁ ତାପରେ
ଯେମିତି କି ଆଜି ଜିନ୍ସ ପ୍ୟାଣ୍ଟ୍ ଗୁରାକ କଲି ଶୁଖୁ ନାହିଁ
ତାପରେ ଖରା ହେଲେ ଯାହା କି ଟିକେ ଶୁଖି ଯାଆନ୍ତା ଏଇ ପାଗ ଝାଉଁଳିଆକୁ ଯାହା ଟିକେ ପବନ ପବନରେ ଯାହା ଟିକେ ଶୁଖିବ ଆଉ
ଆ ନିହାତି ନିହାତି
ଆଉ ଝିଅ ଯାଇଛନ୍ତି କୁଆଡେ?
ସିଏ ଯାଇ ତାର ଗୋଟେ ସାଙ୍ଗ ତଳେ ଅଛି ଆମର ଏଠି ରହୁଛନ୍ତିତ। ତାଙ୍କର ଆଜି ଯେହେତୁ ଘର ଛାଡିବେ ମାନେ ଛାଡିଦେବେ ତାଙ୍କ ଗାଁକୁ ପଳେଇବେ ଇଏ ସେଇଠୁ ତାର ଆଜି ଏତେ ଭାରି ମନ ଦୁଃଖ ଆଉ ତା ସାଙ୍ଗ ଟା ପଳେଇବ ମୋ ଝିଅର ବାହାରି ମନ ଦୁଃଖ ସେ କାନ୍ଦୁଛି ସେ ପଳେଇବ ମତେ ଛାଡିକି। ମୁଁ କହିଲି ସେ ପୁଣି ଆସିବେନି ତୁ ବ୍ୟସ୍ତ କାଇଁ ହଉଛୁ ନା ଆଉ ଆସିବେନି ମନା କରୁଛନ୍ତି ତାଙ୍କ ଗାଁ ଟା ପୁରା ଦୂର ତ ଆଠଗଡ ସାଇଟ୍ ସେ ଆଜି ଘର ଛାଡୁଛନ୍ତି।
ଏ ଆଉ ତାଙ୍କର କଣ ଥିବ ଅସୁବିଧା ଥିବ
ନାଇଁ ତାଙ୍କ ଝିଅ ପାଠ ସରିଗଲା ତାଙ୍କ ଝିଅଙ୍କର ସରିଗଲା ପ୍ଲସ୍ ଥ୍ରି ବିଏ ବିଏ ପାସ୍ କଲେ ତାଙ୍କର ସରିଗଲା ସିଆଡେ ପଢିବେ ତାପରେ ଯୋଉ ପୁଅ ଛୋ ଛୋଟଟା, ପୁଅ ଏଇଠି ପଡୁଥିଲା କଣ କଣ ଟିକେ ପଇସା କ ମାନେ ଇଏ ପାଇଁ
ହ କିଛି ଆର୍ଥିକ ଯୋଉ ଅସୁବିଧା ରୁ ସେମାନେ ପଢେଇବେ ଗାଁରେ ଆଉ ହ
ମୁଁ ଭାବେ ବାହାରେ ରହିବା ଭାରି କଷ୍ଟ ଜାଣିଲୁ ଚଳିବା ସବୁ କିଣା ପଡି ଯାଉଛି। ଘର ଭଡ଼ାକୁ କିଣା ସବୁ ପାଣି ପର୍ଯ୍ୟନ୍ତ କିଣା। ଆଉ ଚଳିବାକୁ ସେତିକି ରୋଜଗାର ନହେଲେ ଚଳି ଚଳିହବ କି ବାହାରେ ବହୁତ କ
ଏବେ ତ ଓ କୋଡିଏ ହଜାର କି ତିରିଶ ହଜାର ଟଙ୍କାରେ ବି ଚଳିବା କଷ୍ଟ ହେଇଯାଉଛି ଏବେ ପଚାଶ ହଜାର ଯାହାର ଥିବ
ଯୋଉ ମଣିଷର ଲକ୍ଷେ ଟଙ୍କା ରୋଜଗାର ଥିବ ମାସକୁ ସିଏ ଏ ସିଏ ଶାନ୍ତିରେ ଟିକିଏ ଚଳିପାରିବ।
ବାହାର ରହିବା ଭାରି କଷ୍ଟ। ଆମେ ସିନା ପରିସ୍ଥିତି ପଡିଛି ବୋଲି ରହିଛୁ ବୋଲି ହେଲେ କାମ ଫାମ ପାଠ ଫାଠ
ଆଜ୍ଞା
ଆଉ ଆଜି ରାତି ବେଳେ କଣ ରୋଷେଇ
ଆଜିି ଗାଧୁଆ ବେଳେ ଭାତ ଡାଲି ଆଉ କଣ ଅଣ୍ଡା ତର ତରକାରୀ ଆଉ ଶାଗ ଭଜା ପୋଟଳ ଆଳୁ ଭଜା।
ଆଜି ଆ ଯୋ ରବିବାର ବୋଲି ଆଣ୍ଡା ଖାଉଛନ୍ତି ଆଉ ନାଇଁ?
ନାଇଁ ନାଇଁ ମୁଁ ଆଇଁଷ ଖାଉ ନାହିଁ ତ ମୁଁ ସାଧା ଖାଏ।
କାଇଁ?
ତ ଆ ଯୋଉମାନେ ଆଇଁଷ ଖାଆନ୍ତି ଏଇଠି ସେମାନେ ଆଇଁଷ ଖାଇବେ ଆଉ।
ଓହୋ ଆପଣ ଆଇଁଷ ଖାଆନ୍ତିନି ନାଇଁ?
ଭଲ କରୁଛନ୍ତି ଅଇଁଷ ପ୍ରାୟ ଲୋକ ଏବେ ପ୍ରାୟ ଲୋକ ଆଇଁଷ ଛାଡି ଦଉଛନ୍ତି।
ଖାଏ ଆଇଁଷ।
ଆଉ ତିନି ମାସ ପାଇଁ କଣ ଗୋଟେ ଛାଡି ଦେଇଛନ୍ତି ଆଉ ନାଇଁ?
ହଁ ଔଷଧ ଖାଇଛି ଖାଇବ ଛାଡ଼ିଦେଇଛି ଆଉ।
ଆପଣଙ୍କ କଥା ଟା ଟିକେ ଯୋଉଁ ଯୋଉ କଣ କୁହନି ପ୍ରୋବ୍ଲେମ୍ ହେଉଛି ନେଟୱାର୍କର ଟିକେ କଟି କଟି ଆସୁଛି କଥା ଟା କ୍ଲିୟର ଶୁଭୁନି। ଆପଣ କୋଉଠି ଅଛନ୍ତି ଘର ଭିତରେ ଅଛନ୍ତି କି?
ଆଜ୍ଞା ମୁଁ ଘରେ ଅଛି।
ଆ ମୁଁ ସେଇ ବାଲକୋନିରେ ଛିଡାହେଇଛି ମୁଁ କହିଲି ନେଟୱାର୍କ ରହୁନି ବୋଲିି ବର୍ଷା ଟିକେ ହେଉଛି ତ
ଓହୋ ଆମ ଏପଟେ ନେଟୱାର୍କ ଭଲ ଅଛି।
ତାହେଲେ ଆମର ଯଦି କଣ ଥିବ ଅସୁବିଧା।
ନିହାତି ନିହାତି କଣ ହେଇଥିବ ଆଉ ଆଉ ଆପଣଙ୍କ ଦେହ ଭଲ ଅଛି ନା?
ହଁ ମୋର ସେମିତି ଥଣ୍ଡା ଟିକେ ତ ମେର ତ ସେଇଦିନ ଛାଡୁନି ଆଉ ତଣ୍ଟି ଦରଜକୁ ହାତ ଅଣ୍ଟା ଫଣ୍ଡା ବିନ୍ଧା ହେଉଛି। ଟିକେ ଭଲ ଲାଗୁଛି ପୁଣି ଟିକେ ଇଏ ଏପଟ ସେପଟ ହେଲା ବେଳକୁ ହଁ ଠିକ ସନ୍ଧ୍ୟାବେଳ ହେଇଗଲା ବେଳକୁ ବିନ୍ଧାବିନ୍ଧି ହଉଛି ଏଇ ଭଳିଆ ଆଉ
ଓହୋ ଆଉ ଆପଣ କୁଆଡେ ଯିବେ ବୁଲିବା ପାଇଁ ଆଜି ରବିବାର ଅଛି?
ଆ ସନ୍ଧ୍ୟାବେଳେ ଟିକେ ଭାବୁଥିଲି ବୁଲିବାକୁ ଯିବା ବର୍ଷା ଉପରେ କଥା ହବ ପାଗ ଯଦି ଭଲ ହବ ତାହେଲେ ଆମେ ଟିକେ ଯିବୁ ଆଉ ଯଦି ବର୍ଷା ହେବ ଆଉ କଣ ଯାଇ ହେବ। ଟିକେ ନେଇକି ଝିଅକୁ ଟିକେ ବୁଲେଇ ଆଣିଥାନ୍ତି।
ନିହାତି ବୁଲେଇ ଆଣିବେ ନେଇକି ଝିଅକୁ ଆଉ।
ହଁ ଆଜ୍ଞା ଆଉ କଣ କୁହନ୍ତୁ।
ଆଉ ଆପଣଙ୍କ ଘରକୁ ଆପଣ କଲ୍ କରିଥିଲେ ଆଜି?
ହଁ ଘରକୁ ଫୋନ୍ କରିଛି ବେଉ ଫୋନ୍ ଉଠାଇଲେ ତାଙ୍କର ଆଜି ତାଙ୍କର ଟିକେ ଦେହ ଭଲ ନାହିଁ ବାପାଙ୍କର ଟିକେ ଏ ଯେଉଁ ଦାନ୍ତ ନା ଦାନ୍ତ ଯୋଉ ମ ବିନ୍ଧା ହଉଛି ଏ ପାଗ ମାନେ ପାଇଁ ବର୍ଷା ପାଇଁ ବୋଧେ ବିନ୍ଧାବିନ୍ଧି କରୁଛି ବସ ହେଇଗଲାଣି ତ। ଯାଇଥିଲେ ଡାକ୍ତରଖାନା ଔଷଧ ଆଣିକି ଖାଉଛନ୍ତି। ତାପରେ ମୁଁ କହିଲି ଟିକେ ଗରମ ପାଣି ସେ ଯେଉଁ ଇଏ କୁଳୁକୁଳୁ କଲେ ଟିକେ ଭଲ ଲାଗିବ ଦାନ୍ତ ଟା।
ଗରମ ପାଣି କୁଲୁକୁଲୁ କଲେ ଭଲ ଲାଗିବ।
ତାପରେ ଯୋଉ ହଳଦୀ ହଳଦୀ ଜାଣିଥିବେ ହଳଦୀ ନୁହ ଖଣ୍ଡ ହଳଦୀ ଯୋଉ ସେ ହଳଦୀ କି ଟିକେ ତତେଇ ଦେଇକି ମାନେ ନିଆଁରେ ବାନ୍ସର ଟିକେ ମାରି ଦେଲେ ଭଲ ଲାଗିବ। ଯଦି ପୋକ ଫୋକରୁ ବିନ୍ଧା ହଉଥିବ କି କଣ?
ହଉ ଦିଦି ଶୁଣନ୍ତୁ ଆପଣଙ୍କ ସାଙ୍ଗରେ ମତେ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ଫାଙ୍କା ହେଇକି ଆପଣଙ୍କୁ କଲ କରିବି ଟିକେ ହଉ ଦିଦି ଧନ୍ୟବାଦ।